ଇଓଁ।
ହାଲୋ।
ହଁ।
ହଁ ଭାଉଜ ଆଉ ଏତେ ଦିନ ପରେ ଏଇ ବସିଥିଲି ଆଉ କଣ ତ ହୋଉଚି ଆମ ତ କରେଣ୍ଟେ ପଳେଇଲି। ଆଉ ଟିକିଏ ସମୟ ବାହାରେ ଆସି ବସିଥିଲି ଆଉ ଭାଉଜ।
ମୁଁ ଏବେ ତ ଖାଇପିଇ ସାରିକି ଶୋଇକି ଏବେ ଉଠିଲି।
ଓହୋ।
ହୁଁ।
ଓଆଉ ଏମାନେ ଅଫିସ୍ ଯିବେ ଝିଅ ପୁଅ?
ଆଉ ଝିଅ ପୁଅ ଦି ଜଣ ଯାକ ଶୋଇଚନ୍ତି। ଝିଅ ଟା ଯାଇ ଥିଲା ପୁରୀ ତ ଆସିକି ତାର ଦେହ ଟିକେ ଖରାପ୍ ହେଇଯାଇଚି।
ଅହ।
ଆଖି ଟା କଣପାଇଁ ପୁରା ନାଲି ପଡିଚି। ଆଉ ସୋଇନି ଦି ଦିନି ହେଲା ଟିକିଏ ବୁଲାବୁଲି କରିଚି ନା ଦେହ ଟା ଟିକିଏ ଠିକ୍ ଲାଗୁନି ଆଉ।
ହୋଉ। ଆଉ ଯେତେ ଯାହା ହେେଲେ କଣ କହିଲ ଏତେ ବାଟ ଟ୍ରାଭେଲିଂ କରିକି ଯିବ ନା। ତ ସେମିତି ହେବ ଆଉ ପୁଣି ସେ କଣ କାରେ ନା କେଉଁଥିରେଯାଇଥିଲେ ବସରେ ନା କାରରେ?
ନା ସେମାନେ ଟ୍ରେନ ରେ ଯାଇଥିଲେ।
ଓହୋ ଟ୍ରେନରେ ଯାଇଥିଲେ। ଟ୍ରେନରେ ଯାଇକି ବି ଏମିତି। ହୁଁ।
ହଁ ସିଏନା କାଲିଗଲେପରା।
ଓହୋ।
ପୁରୀ ଗଲେ ନା ନା କାଲି ଗଲେ ନନ୍ଦନକାନନ ଭୁବନେଶ୍ଵରରେ ଯେତିକି ଜାଗାବୁଲା ବୁଲି କଲେ। ଆଉ ଆଜି କାଲି ପୁଣି ବୋଧେ ତିନିଟା ବେଳୁ ଗଲେ। ନା କଣପୁରୀ ରାତି ଆଠଟାରେ ଗଲେ ଦର୍ଶନ କରିକି। ଟାରେ ବାହାରିଲେ ସେଠୁ ଦର୍ଶନ କରିକି।
ଓହୋ ଆଉ କିଏ ଯାଇଥିଲେ? ତମେ ଯାଇନଥିଲ କି ତମେ ଆଉ ନ ଯାଇ
ନା ଆମେ ଯାଇନୁ ତା ବଡ ବୋଉ ବଡବାପା ଏଭାଇ ଭଉଣୀ ଦି ଜଣ ଆଉ ଜଣେ ଝିଅ ଟେ ସେଇ ବଡଦେଇ ତାର ଝିଆରୀ ଆଉ ଝିଅ ଟା ଯାଇଥିଲେ ଆଉ।
ଓହୋ।
ତମେ ଏବେ ତମେ କୁଆଡେ ବୁଲାବୁଲି କରିକି ଯିବାର ତମର କିଛି ପ୍ଲାନିଂ ନାହିଁ? ରଜ ତ ଆସୁଚି।
ହଁ ଆସୁଛି ଆମେ ଭାବୁଛୁ ଦେଖିଆ ଏଇପାଖରେ ଭଲ ରଜ ହୁଏ। ହୁଁ ଆଉ ଟିକିଏ ଯାଇକି ବୁଲାବୁଲି କରିକି ଆସିବୁ ବୋଲି ଭାବୁଛୁ ଆଉ।
ଓହ ହୋ ହଁ ଯାଇକି ଏକା ଥରେ ବୁଲିକି ଆସିବା କଥା। ଆଉ ତମେ ତ ଜାଣିଥିବ ଆମର ଗାଁରେ ବହୁତ୍ ଭଲ ରଜନ ରଜ ପାଳନ ହୁଏ ଆମର। ତ ବହୁତ୍ ବଡ଼ ଗାଁ ଟେ ଜାଣିଥିବ?
ତ ଆମର ଏଥର କଣ ହଉଚି କହିଲ ଆମର ବହୁତ ମାନେ ଦୋଳି ଫୋଳି ପକେଇକି ଆଉ ସବୁ କମ୍ପିଟିସନ କରିବେ ଝିଅ ମାନଙ୍କର ନାଚ ଗୀତ କମ୍ପିଟିସନ କରିବେ। ଆଉ ସବୁ ପ୍ରକାରର କଂ କହିଲ? ଆଉ ପିଠାପଣା ସବୁ ସ୍ତ୍ରୀ ଲୋକମାନେ ବନେଇବେ ସେଠି ସବୁ ସ୍ତ୍ରୀ ଲୋକ ଲୋକମାନଙ୍କର ବି ଦିଆଯିବ ମାନ କଣ କହିଲ ପ୍ରିଇଜ ଦିଆଯିବ କିଏ କେତ ଭଲ ପଠା କଣ ବନେଇ ଚନ୍ତି ଆଉ ଆମ ଗାଁର ତ ସବୁ ଝିଅଝିହାଣୀ ସବୁ ଆସିବେ ଆଉ। ମୁଁ କହିଲି ତମେ ଆସୁନ ଆମ ଗାଁକୁ? ବୁଲି ଆସନ୍ତ ରଜରେ ରୁହନ୍ତ ଦୁଇ ତିନି ଦିନ ଆଉ ଯାଆନ୍ତ ଆଉ।
ହଉ ଏ ବର୍ଷ ଯିବୁ ଦେଖିବା ତମ ଆଡେ ବୁଲି ଆସିବ ଟିକେ ଆଉ।
ହଁ ତମର କଣ
ବୁଲି ଆସିବୁ ବୁଲି ଆସିଲା ପରେ ଦି ତିନି ଦିନ ଦେଖିବା ରହିବୁ ତମ ଆଡେ ଯାଇକି ଆଉ।
ହଁ ସେଇୟା ମୁଁ କହୁଥିଲି।
ରଜ ପାଇଁ ଡ୍ରେସ୍ କିଣିଲଣି ନା?
ରଜ ପାଇଁ ଡ୍ରେସ୍ ତ କିଣିନି ଭାବୁଥିଲି ଆଜିକାଲି ଭିତରେ ଯିବା ପାଇଁ।
ଏଇ ଯେଉଁ କଣ କହିଲ ପୁଅ ମୋ ପୁଅ ସିଏ ତାର କଣ ଗୋଟେ ଇଣ୍ଟରଭ୍ୟୁ ଅଛି ଯେ ଭୁବନେଶ୍ୱରରେ ସିଏ ଯିବ ବୋ ଲି ସିଏ ଆଜି ଯାଇଥିଲା ଡ୍ରେସ କିଣିବା ପାଇଁ ସେ କହୁଥିଲା ଯିବା ପାଇଁ ଯେ ସିଏ ତାର ଯାଜପୁର ଆଡେ ଗଲା ତ ମୁଁ କହିଲି ଯା ଯପୁର ଯିବିନି ଫଲତୁ କାଇଁ ଯିବି। ଯିବିନି ଖାଲି ରେ କାହିଁ ଯିବି ମୋର ଟିକେ କାମ ବି ଥିଲା କହିଲି ନାଇଁ ତୁ ଯା ଆଉ ସିଏ କଣ ତା ସାଙ୍ଗ ଛୁଆ ସହିତ ଯାଇ ଚି ଆଉ। ସିଏ ଆସୁ ଦେଖିଆ ଦିନେ କାଲି ପହରଦିନ ଆଡକୁ ଯିବି ଡ୍ରେସ୍ କିଣି ଆଉ।
ଓ ଆଉ ଆଜି କଂ ରୋଷେଇ ହେଇଥିଲା?
ରୋଷେଇ ଆଜି ଆମର କଣ କହିଲ ଦେଖୁଚ ତ ଗରମ ଯୋଉ ଭଳିଆ ହେଉଚି ପଖାଳ ଘରେ ଥିଲା। - - ଖରା କଣ କହିଲ ସବୁଦିନ ସିଏ ଶାଗ ଆଉ ଭଜା ଏସବୁ କରେ ଶାଗ ଭଜା ଆଉ ବାପା ଥିଲେ ବୋଲି ଗରମ ଖାଉଥିଲେ ବୋଲି ତାଙ୍କ ପାଇଁ ଗୋଟେ ଡାଲମା ବି ହୁଏ। ମୁଁ ଆଜି କହିଲି ବୋଉ କିଛି କରନା ଏରା ବହୁତ ଗରମ ଲାଗୁଛି କିଛି ଭଲ ଲାଗୁନି ଖାଇବା ପାଇଁ। ତ ସିଏ କଣ କଲା କହିଲ ବଡି ଆଳୁ ଚଟଣି ଗୋଟେ କରିଥିଲା। ଆଉ ଗୋଟେ ବଡ଼ି ବିଲାତି ଚ ଟନି କରିଥିଲା। ଆଉ ଆମ୍ବ ଥିଲା ଆଉ ଖାଇଦେଲୁ ଆଉ।
ହଁ କଣ ଆଉ ଆଇଁଷ ଫାଇଁଷ ଖାଉନୁ?
ନା ଆଇଁଷ ଖାଏ ଯେ ମୁୁ ଏରା ଏକୁଟିଆ ମୁଁ ଖାଉଚି ତ ସେଇଥିପାଇଁ ଇଚ୍ଛା ହଉନି କେତେବେଳେ କେମିତି ଗୋଟେ କରୁଚି। ଆଉ ଦୀପୁ ତ ପଳେଇଚି ଆଜି ଯାଜିପୁର ପଳେଇଚି ଦେଖିଆ ରାତି କଣ ଯଦି ହବ ଆଉ। କରିବୁ ଆଉ। ରାତିରେ ଆସିଲେ ସେ କରିବ ଆଉ।
ଖାଉନାହାନ୍ତିି?
ବୋଉର ବି ସେମତି ନୁହଁ। ମୁଁ ଯଦି ଆଣିବି ସେ ଖାଇବ ନହେଲେ ନାଇଁ। ସିଏ ବି ଏତେ କଣ କହିଲ ଟିକେ ତାର ବି ଇନଫେକ୍ସନ ବିଫେକ୍ସନ ରହେନି ନା ଅଣ୍ଡା ଫଣ୍ଡା ଖାଇଲେ ତା ଟିକେ ଏଲାର୍ଜି ଅଛି। ଏଲର୍ଜି ବାହାରିଯାଏ ତ ସିତେ ଖାଏନି ଆଉ ଆଉ। ତମର କଣ ହେଇଥିଲା ଆଜି?
ଆମର ଆଜି ଭା ତ କରିଥିଲି - - ମାଛ କରିଥିଲି, ଭାତ କରିଥିଲି।
ହଁ, ହଁ ଆଉ
ହଁ, କାଙ୍କଡ଼, ଆଳୁ ଆଉ ବାଇଗଣ। ଭେଣ୍ଡି ସବୁ ପକେଇକି ଗୋଟେ ମିକ୍ସଭେଜ ଗୋଟେ କରିଥିଲି। ଭଜା ଗୋଟେ ଆଉ। ହ କରିଥିଲି ସମସ୍ତେ ହୁଁ ଖାଇିଲେ ଆଉ।
ଓ ହୋ ହଁ ଭଲ ତମର ତ ତମର ତ ବଡ଼ ଫ୍ୟାମିଲି ନୁହେଁ କି?
ହଁ ହେଲା ବଡ଼ ଫ୍ୟାମିଲି ଯେ। ବହୁତ ସାରା ରୋଷେଇ କଲାବେଳୁ ହେଇଯାଉଛି ମତେ ବହୁତ ଟାଇମ୍ ଲାଗୁଛି।
ହଁ ଲାଗୁଥିବ ଆଉ।
ହୁଁ ଆଉ କଣ ଚାଷବାସ କରୁଛ ନା।
ଚାଷ ବାପା ତ ଏଥର ହଁ କରୁଛନ୍ତି ଧାନଟା କରୁଛନ୍ତି ଯେ ଏଥର ବାବା ବାପା ତ ଅଛନ୍ତି କିଏ କୋଉଠି କହିଲ ପଳେଇଛନ୍ତି କୋରାପୁଟ ସେ ଅଛନ୍ତି ଦେଇ ପାଖରେ ତ ଏଥର ସେମିତି ବାବା କରୁଛନ୍ତି ଆଉ ପୁଣି ଏ ଯେଉଁ କଣ ହବ ଯାହା କାମ ହବନି କି ବାପା ବାପା ପୁଣି ଆସିବେ କିଛି ଦିନ ପାଇଁ ରହିକି ଯିବେ ଆଉ।
ହୁଁଁ ହୁଁ।
ଆଉ ତମର କଣ କରିଛ ଏଥର ସବୁ ଚାଷ।
ଆମର ବାଇଗଣ ପରା ହେଇଛି। ବୋଇତାଳୁ କରାହେଇଛି ପୋଇ କରାହେଇଛି। ନାଉ କରାହେଇଥିଲା।
ହଁ।
। ମୋତେ ଶଙ୍କରା ଆଇଛି ଆଉ। ଆଉ ଏବେ କରାଯିବ ଧାନ ଫସଲ ଟା। କରାଯିବ ଧାନ ଆସିଲାଣି ରଜ ପରେ ପରେ ଧାନ କାମ ଷ୍ଟାର୍ଟ ହବ ଆଉ।
ହଁ ଧାନଟା ତ ଆମର ମେନ୍ ଆଉ।
ହୁଁ । ।
ଆଉ ଆଉ କଣ ମୋର ବି ପୁଣି ଚ ନା ରଜ ପାଖାପାଖି ଟାଇମରେ ମୋର ଏକ୍ଜାମ ଅଛି।
ହୁଁ।
ହଁ ପରା।
କେମିତି ଯିବ?
ଦେଖିବା ଆଉ ବାବା ଅଛନ୍ତି ତାଙ୍କୁ କହିବି ଆଉ। ବାବୁନା ବି ରଜରେ ଥିବେ ଏଇଠି ଦେଖିଆ ଆଉ ଦୀପୁ ବି କହୁଥିଲା ଭାଇ ସାନ ଭାଇ ବି କହୁଥିଲା ନବାପାଇଁ। ମୁଁ କହିଲି ତୋର ତ ମାନେ ହେଇନଥିବ ଠିକ୍ ରେ ମାନେ ତୋର ତ କିଛି ଲାଇ ଫେଜାର ନାହିଁ। ସେ ସାନଟା ତ ମୁଁ କହିଲି ତୁ କାଇଁ ନେଇକି ଯିବୁ ମୋତେ। ଆଉ ଟିକେ ବାବାଙ୍କୁ କହିବି ନହେଲେ ଆଉ।
ଆଉ ରଜରେ କୁଆଡେ ଯାଉଛ ବୁଲାବୁଲି।
ରଜରେ ଏଇ ଆମଗାଁ ପାଖାପାଖି ତ ସବୁ ହଉଛି ଆଉ ଏଇଗାଁ ପାଖାପାଖି ଯିବୁ ଆଉ ବୁଲିକି ଟିକେ ଆସିବୁ ଆଉ। କୁଆଡେ ଯିବୁ ଏଇ ଆମର ତମେ ଜାଣି ଥିବ ତମକୁ ସେଇଟା ତ କହୁଛି ଆମ ଗାଁରେ ହଉଛି ପୁଣି ଆମ ଚାରିପାଖରେ କଣ କହିଲେ ଭଲ ହୁଏ ରଜ ଆମେ କାହିଁ କୁଆଡେ ଯିବୁ ଏଇଠି ତ ହବ ଆଉ।
ହୁଁ
ଆଉ ଆସ, ଆମ ଆଡେ ବି ଟିକେ ଆସ
ହଉ ଦେଖିବା ତମ ଆଡେ ଯିବୁ ତମ ଆଡେ ତ ଦୁର୍ଗାପୂଜାଟା ଭଲ ହୁଏ ମୁଁ ଶୁଣିଥିଲି
ହଁ ଦୁର୍ଗାପୂଜାଟା ଭଲ ହୁଏ ପାଲା ହୁଏ। ଝିଅମାନେ ସବୁ ଆସନ୍ତି।
ହଁ
ଓହୋ ପାଲା ତିନି ଦିନି ହୁଏ। ହଁ ପୂଜା ଆଁ ପାଞ୍ଚ ଛଅ ଦିନ ହୁଏ ଆଉ ସେଇ ସମୟରେ ଟିକେ ଭଲ ଲାଗେ।
ହଁ-ଅ
ମାଇକ ଫାଇକ ବାଜେ ଗାଁ ଟା ଟିକେ ଗହଳି ଗହଳି ଲାଗେ। ହୁଁ ହୁଁ ହୁଁ
ହଉ ଆଉ ଦେଖିିବା ନହେଲେ ଏ ମୁଁ ନହେଲେ ସେଇ ଦଶହରା ଟାଇମ ରେ ତମ ଗାଁକୁ ଯିବି ଆଉ
ହଉ ଆସିବ ଦିନେ ଦି ଦିନ ରହିବ ବୁଲାବୁଲି କରିକି ଯିବ ହଉ
ହଁ ହଁ ନିଆତି ନିହାତି। ହଉ ତାହେଲେ ଆଉ ମୋର ଯଦି ମତେ ସମୟ ହବ ମୁଁ ଯିବି ତମ ସେ ଯୋଉ ଦଶହରା ଟାଇମ୍ ରେ ଯିବି ଆଉ ଦେଖିବା କଣ ହଉଚି। ଯଦି ହଁ ହଉ ତାହେଲେ ଭାଉଜ ଆଉ ଆଉ ମୋର ତ ଟିକେ ଏବେ କାମ ଅଛି ଆଉ ମୁଁ ଟିକେ ଯାଉଚି ତାହେଲେ ଆଉ ପୁଣି କେବେ କଲ୍ କରିବି ଆଉ ହଉ ତାହେଲେ ତମେ ରଖ ଆଉ
ହଉ ରୁହ ତାହେଲା ଆଉ
ହଉ